ହ୍ୟାଲୋ ହଁ କଣ କରୁଚ? ଏଇଠି ମୁ ବସିଥିଲି ଆଉ।
ମୁଁ ବି ଏଟି ଶୋଇକି ଉଠୁଚି ଆଉ।
ହୁଁ ହୁଁ ଶୋଇ ପଡିଥିଲ ଆଉ ବସ୍। ହଁ ଦେହ ଭଲ ଅଛି ଟିକେ ଭଲ ନାହିଁ ହଉ।
ଆଉ କଣ କରୁଚ?
ଏଇଠି ବସିଥିଲି ଆଉ। ଆଉ ଆଜି କଣ ଖାଇଥିଲ। ହଁ ଭଲ ଅଛି ସମସ୍ତଙ୍କର ଆଜି କଣ ଖାଇଥିଲ।
ଆଉ ଘରେ କିଏ କିଏ ଅଛନ୍ତି?
ବାବା ମାମା ମୁଁ ଭାଇ ଅଛୁ ଆଉ।
ହୁଁ ହୁଁ ହୁଁ।
ଆଉ ଆଜି କଣ ଖାଇଥିଲ? ଆଜି କଣ ଖାଇଥିଲ?
ସୁବୁନି।
କଣ ଖାଇଥିଲ ଆଜି?
ମୁଁ ଆଜି ଭାତ ମାଛ କଥିଲେ ଦିଦି ଖାଇଥିଲି ଆଉ।
ଓ ଆମର ବି ଆଜି ମାଛ ହେଇଥିଲା।
ଆଉ ତମେ କଣ ଖାଇଥିଲ?
କହିଲି ଆମର ବି ଆଜି ମାଛ ହେଇଥିଲା। ଜରୁଆ।
ଆଉ କଣ ପଢୁଚ?
ପଢୁଚି ବା ପ୍ଲସ୍ ଥ୍ରୀ ତମର
ହ୍ୟାଲୋ।
ହଁ ମୋର ପ୍ଲସ୍ ଥ୍ରୀ ତମର।
ଉଁ ହୁଁ।
ତମର କଣ? କଣ କହିଲ?
ଉଁ ହୁଁ।
ଆଉ ତମର ଓ ସେପଟେ କଣ ବୁଲିଆ ପାଇଁ ସବୁ ଭଲ ଭଲ ଜାଗା ଅଛି। କଇଲି ତମର କଣ ବୁଲିଆ ପାଇଁ ସେପଟେ ଭଲ ଭଲ ଜାଗା ଅଛି।
ହୁଁ। ଆଉ ଇଆରେ ପାଗ କେମିତି ହେଇଚି?
ପାଗ ସେଇ ମେଘୁଆ ଭଳିଆ ହେଇଚି ଆଉ କଇଲି ତମର ସେପଟେ ବୁଲିଆ ପାଇଁ ଜାଗା କଣ ଅଛି। ହ୍ୟାଲୋ ତମର ସେପଟେ ବୁଲିଆ ପାଇଁ ଭଲ ଜାଗା କଣ ଅଛି।
କ କହଲ।
ତମ ସେପଟେ ବୁଲିଆ ପାଇଁ ଭଲ ଜାଗା କଣ ଅଛି।
ମୁଁ ତ ଭୁବନେଶ୍ଵରରୁ ଆସୁଚି ଆଉ ଦିଦି ଯୋଉ ଏଗଜାମ ଆମର ଚାଲିଚି ତ ପିଜିି ଚାଲୁଚି ଆଉ ଯିବା ଆସିବା ଘରକୁ ଆସୁଚି ଯାଉଚି ଆଉ। କୁଆରେ ବୁଲାବୁଲି କରିନୁ ଯିବୁ ଏବେ ଭାବୁଥିଲୁ ପୁରୀ ଯିବାକୁ ଆଉ।
ହଁ କହିଲି ମୋ କଥା ଭୁଲ୍ ଭଲସେ ଶୁଭୁନି କି ତମକୁ?
ହାଁ ଟିକେ ଭୟସ ଶୁବୁନି।
ଓହୋ।
ହ୍ଲୋ।
ହଁ। ଏବେ ତମେ କଉଠି ରହୁଛ ବର୍ତ୍ତମାନ?
ଏବେ ମୁଁ-ଉ ଭୂନେଶ୍ୱରରେ ଅଛି ହାଇଟେକ୍।
ହାଇଟେଡ଼୍ କଣ ପଢ଼ାପଢ଼ି କରୁଛ ନା କଣ?
କଁ କଇଲ?
କଣ ପଢ଼ାପଢ଼ି କରୁଛ ନା କଣ?
ସୁବୁନେଇଁ ଭଏସ୍।
ଏଇ କଣ ପଢ଼ାପଢ଼ି କରୁଛ ନା କଣ?
ହଁ ପିଜିି ପଢୁଚି ଏବେ ମୋର ବୋର୍ ସେମିସ୍
ଫୋର୍ ସେମିଷ୍ଟର।
ଆଉ କଁ କରୁଚ?
ଏଇଠି ଅଛି ଆଉ।
ହୁଁ ହୁଁ। ତମ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି, ତମ ଦେହ?
ଫ୍ୟାମିଲି ଦେହ ଭଲ ଅଛି।
ହଁ ସମସ୍ତଙ୍କ ଦେହ ଭଲ ଅଛି, ତମ ଘରେ ସମସ୍ତେ ଭଲ ଅଛନ୍ତି ତ?
ହଁ ଆମ ଦେହ ସମତେ ଭଲ ଅଛି।
ହଁ ହଁ ଡିଉଟି ଯାଇଛନ୍ତି ବା।
ହୁଁ ହୁଁ।
ଆଉ।
ବାମା।
ଏଇଠି ଅଛି ଆଉ।
ଆଉ ପଢାପଢି ସବୁ ଭଲ ଚାଲିଚି?
ଆଉ ରଜ ପାଳୁଚ?
ହଁ ସରିଗଲାଣିି ତ ରଜ ଭଲସେ ଗଲା ରଜ ଆଉ। କହିଲି ତମର ସେପଟେ କଣ ଭଲ କୋଉ ପର୍ଵ ପର୍ବାଣୀ ଭଲସେ ପାଳନ କରାଯାଏ?
କଣ କହିଲ?
କହିଲି କୋଉ ପର୍ବପର୍ବାଣି ତମର ସେପଟେ ଭଲସେ ପୁରା ପାଳନ କର? କୋଉ ପର୍ବପର୍ବାଣି ତମର ଭଲସେ ପାଳନ କର?
ଆମର ଖୁଦୁନୁ ଓଷା ରଜ କୁମାରୀ ପୂର୍ଣ୍ଣିମା ଆଉ ଓ- ଆଉ କଣ ତାପରେ ବୁଲାବୁଲି କରୁ ଆଉ ପାଳନ କରୁ ଆଉ ତମର?
ହଁ ଆମର ବି ସବୁ ଭଲସେ ପାଳନ କରାଯାଏ। ଦୋଳ ପୂର୍ଣ୍ଣିମାଟା ଆମର ଭଲସେ ପାଳନ ହୁଏ ଆଉ। ଆମର ଯାତ୍ରା ହାରିକା ହୁଏ ସବୁ ସମସ୍ତଙ୍କର ନୂଆ ଡ୍ରେସ୍ ହୁଏ।
ଆଉ ପିଠାପଣା ସବୁ ହୁଏ ଆଉ।
ଆଉ କୁଆଡେ ବୁଲାବୁଲି କରିନ?
ହଁ ବୁଲା ବୁଲି ନା ଏବେ ଆଉ କରିନି ଯେ।
ଆଉ ତମେ କୁଆଡେ କୁଆଡେ ସବୁ କଣ ଜାଗା ସବୁ ଦେଖିଚ?
ଆଉ ଇଆରେ କଣ ବର୍ଷା ଉଠେଇଚି ନା କଣ?
ନାଇଁ ନାଇଁ କଇଲି ତମେ କଣ ଭଲ ଭଲ ଜାଗା ସବୁ ଦେଖିଚ?
କଣ?
କଇଲି କଣ ସବୁ ଭଲ ଭଲ ଜାଗା ଦେଖିଚ?
ମୁଁ ତ ଭଲ ଭଲ କୁଆ ଯାଇନି ତ ଆଉ।
ଖଣ୍ଡ ଗିରି ଯାଇଚ?
କୁଆଡେ ଯାଏନି ଖାଲି ହଷ୍ଟେଲରେ ଆସୁଚି ଯାଉଚି କୁଆଡେ ଯାଏନି ଭାବୁଚି ଯିବୁ କୁଆଡ଼େ ଚାରିଆଡେ ବୁଲାବୁଲି କରିବାକୁ ତମେ କୁଆଡେ ଯାଇକି ବୁଲାବୁଲି କଲଣି?
ହଁ ମୁଁ ଖଣ୍ଡଗିରି ଯାଇଥିଲି ଧୋଉଳି ଯାଇଥିଲି। ଲିଙ୍ଗରାଜ ଯାଇଥିଲି ଧୋଉଳି ଯାଇଥିଲି ଖଣ୍ଡଗିରି ଯାଇଥିଲି ଲିଙ୍ଗରାଜ ଯାଇଥିଲି। ହଁ।
ଆଉ କଣ ହେଆଡେ ଫେମସ କଣ?
ଫେମସ ଆମର ତ ନୟାଗଡ଼ ନୟାଗଡ଼ରେ ତ ଛେନାପୋଡ ଫେମସ ଆଉ। ନୟାଗଡ଼ରେ ଛେନା ଛେନାପୋଡ଼ କହିଲେ ସମସ୍ତେ ଜାଣିବେ ଆଉ। ତମେ ଜାଣିଚ କି ନାଇଁ ତମେ ଜାଣିଚ କି ନାଇଁ?
ଶୁବୁନେଇ?
ତାଲେ ଜାଣିଚ କି ନାଇଁ?
କଣ?
ଆମ ନୟାଗଡ଼।
ଆମ ତ ଏପଟେ ଫେମସ ହୋଉଚି ଦହିବରା ଆଉ।
ହଁ ଆମର ଫତେଇଗଡ଼ ରାମ୍ ମନ୍ଦିର ଅଛି ସେଠି ଯିବା ବୁଲେଇ ଆସିବ। ଅଯୋଧ୍ୟାର ଦି
ଆଡ କେତେ ପବନ ହଉଚି ଇଆଡେ କିଛି ହଉନି ନା କଣ।
କହିଲେ ଆମର ଫତେଗଡ଼୍ ରାମ୍ ମନ୍ଦିର ଅଛି ନୟାଗଡ଼ରେ।
ହଁ।
ସେଇଠିି ଯିବ ବୁଲି ଆସିବ ଉତ୍ତରପ୍ରଦେଶ୍ରେ ଯୋଉ ଅଯୋଧ୍ୟା ଅଛି ତାର ଦ୍ଵିତୀୟ ସେ।
ହୁଁ ତାହେଲେ ତବ କେତେଥର ଭୁଲି ଯାଉଥିବ ଆଉ ନାଁ କି ତମ ଗାଁ ରେ।
ଆଉ ଲାଇବ୍ରେରୀ ବି ଅଛି ଆମର ଉଦୟପୁର୍ରେ।
ଆଉ ମାମା କଂ କହୁଛନ୍ତି।
ଏଠି ଅଛନ୍ତି ଆଉ।
ହେଲୋ।
ହଁ।
ମାମା କଂ କର୍ଛନ୍ତି।
ହାଲୋ। ଓଡ଼ିଆ
ଆଉ କଣ ରାତିରେ କଣ ଖାଇବ?
ରାତିରେ ରୁଟି ହବ ଆଉ ରୁଟି ହବ ରାତିରେ ଆଉ।
ରୁଟି ସବୁଦିନ୍ ଖାଉଚି ତ ପ ଭାତ ବସିବ।
ନା ନା ଯେତେବେଳେ ଯୋଉଟା ଇଚ୍ଛା ବେଳେବେଳେ ରୁଟି ବେଳେବେଳେ ଭାତ ଆଉ।
ଆଉ ଏବେ କଂ ଖାଇବ।
କଂ କହିଲ।
ହୁଁ ହୁଁ।
ଏବେ କଣ ଜଳଖିଆ ଖିଆ ହବ ଆଉ ସିମେଇ ହେରିଆ କଲେ ଆଉ ସିମେଇ ହେରିଆ କଲେ ଆଉ।
ପଢ଼ିବା ଇଚ୍ଛା ଅଛି।
କଂ କହିଲ। ତାପ୍ରେ ପିଜି କରିବେ ଆଉ।
ତମର କଂ ମସ୍ ଦେ।
ନା ନା।
ଆଉ କନ।
ଆଟ୍ସ୍।
ଓହୋ ଆଉ ପିଜି କରିବ।
ହଁ କହିଲେ ଦାସରଥି ଲ୍ ଦାସରଥୀ ପାଠାଗାର ଜାଣିଚ।
କଣ ନା।
ହଁ ଆମ ନୟାଗଡ଼୍ରେ ଆମ ନୟାଗଡ଼୍ରେ ଅଛି।
ହୁଁ ହୁଁ।
ବୋହୁତ୍ ବୋହୁତ୍ ବଡ଼ ସଂଗ୍ରହାଳୟ।
ଆଉ କୋଉ ଓଷା କର୍ଚ ତମେ।
ମୁଁ ଖୁଦୁରୁକୁୁଣି କରେ ଅଲଣା ଓଷା କରେ। ଆଉ ଜହ୍ନି ଓଷା।
ହୁଁ ହୁଁ।
ଜହ୍ନି ଓଷା ଯୋଉ ଲାଷ୍ଟକୁ କୁ କୁମାର ପୂର୍ଣ୍ଣିମା।
କୁଆଁର ପୂର୍ଣ୍ଣିମା ଓଷା ଏରା ତ ସମସ୍ତେ କରନ୍ତି ନା।
ହଁ ଆଉ ସେମିତି କିଛି ପଟିକୁଲାର୍ ଜାଣିନି।
ତମେ ତାହଲେ କେତେ ଦିନିଆ ଓଷା କର।
ଜହ୍ନି ଓଷା ପୁରା ମାସେ, ଆଉ ଅଲଣା ଓଷା ବି ସେଇ ମାସେ। ଆଉ ଖୁଦୁରୁକୁୁଣି ବି ସବୁ ରବିବାର ତ ହୁଏ, ଚାରିଟା ରବିବାର ଆଉ। ପାଶଂଟା ଆଉ।
ଆଉ ଫୁଲ ଆଣି ଯାଅ?
ହଁ ଗାଁ ରେ ଥିଲା ବେଳେ କରୁଥିଲି, ଫୁଲ ହେରିକା ହଁ।
ବୁଲାବୁଲି କର ନା କି ସାଙ୍ଗସାଥି?
ହୁଁ।
ଆଉ ରଜ କେମିତି ପାଳିଲ?
ରଜରେ ସବୁ ହେଇଥିଲା, ପୋଡ ପିଠା ହେଇଥିଲା ଆଉ ବରା, କାକେରା, ଆରିସା ସବୁ ମାମା କରିଥିଲେ।
ଆମେ ତ ଏଠି ହଷ୍ଟେଲ ରେ ଅଛୁ ରଜ ତ ପାଳି ହବନି ନା ତ ଗାଁ ରେ ଥିଲେ ହଁ ରଜ ପାଳିଆନ୍ତୁ ହଷ୍ଟେଲ ତ ଆଉ କଣ ପାରିବୁ। ଆଉ ଇଆଡ଼େ ଟିକେ ବୁଲାବୁଲି କରିଦଉଚୁ ପାଖାପାଖି ଆଉ କଣ କଇଲ।
ଏଇ ଟିକେ ବୁଲାବୁଲି କରିଦଉଥିବ ଆଉ।
ଶୁବୁନି କଣ କଇଲ?
କଇଲି ଟିକେ ବୁଲାବୁଲି କରିଦେଇଥିବ ଆଉ।
ହଁ ଏଇ ପାଖାପାଖି ଟିକେ ବୁଲାବୁଲି କରି ଦଉଚି, ଦିଦି ପାଖକୁ ତ ଅଛି। ଆଉ ଟିକେ ବୁଲାବୁଲି କରି ଦଉଚି। ଆଉ ।
ଗାଁରେ ଥିଲେ ବୁଲାବୁଲି କରିହାନ୍ତୁ ସାଙ୍ଗ ସାଥି ଆଉ ଏଇ ଏବେ କଣ ଆଉ ବୁଲାବୁଲି କରିବୁ।
ଆଉ ସଂନ୍ଧ୍ୟା ବେଳେ କଣ ଖାଉଚ ନା କିଛି ଖାଉ ନ। ସଂନ୍ଧ୍ୟା ବେଳେ କଣ ଖାଅ ନା କିଛି ଖାଅନି ତମେ।
କଣ କହିଲ।
ସଂନ୍ଧ୍ୟାବେଳେ କଣ ଖାଉଚୁ ନା କିଛି ବି ଖାଉନୁ?
ହୁଁ।
ମୁ କଇଲି ସଂନ୍ଧ୍ୟା ବେଳେ କଣ ଖାଉଚୁ ନା କିଛି ଖାଉନୁ?
ସଂନ୍ଧ୍ୟା ହେଲା ହଁ ଖାଏ ଯେ ଏବେ ତ ଶୋଇକି ଉଠିଲି ତ। ଆଉ କହିଲି ଯାଉଚି ଖାଇବି ତ ମୁଁ କହିଲି। ଆଉ ଟିକେ ହେଲେ ଖାଇବି ‌ଆଉ ସଂନ୍ଧ୍ୟା ତ ଛଅ ଟା ପରେ ହବ ନାଇଁ। ଶୋଇକି ତ ସାଙ୍ଗେ ସାଙ୍ଗେ ତ ଦିହଟା ଭଲ ନାହିଁ ତ, ଏବେ ସ ଜଷ୍ଟ୍ ଉଠୁଚି।
ହଁ ଧୂପ ଦଉଚ, ପୂଜା କରୁଚ, ଏଇଠି ହଷ୍ଟେଲରେ?
ହେଲେ ଏବେ ଧୂପ ଦିଆଦିଇ ନାହିଁ ମ।
ହଁ ଘରେ ଥିଲାବେଳେ ସିନା କରିଥାନ୍ତ ନାଇଁ।
ହଁ ଘରେ ମାମା କରନ୍ତି, ଆଉ ଏଇଠି ହଷ୍ଟେଲ ରେ କିଏ କରୁଚି ପୂଜା।
ହଁ ହଉ ଆଉ କଣ କହିବ ନା ରଖିଦେବେ। କଇଲେ ଆଉ କଣ କହିବ ନା ମୁଁ ଏଇଠି ବସିଥିଲି ତ ଆଉ ହୁଁ ଆଉ କଣ କ କହିବ ନା ରଖିଦେବି।
କଣ କହିଲ?
କହିଲି ଆଉ କଣ କହିବ ନା ରଖିଦେବି ପରେ କଥା ହବା ନା କଣ।
ଆଉ କେବେ ସକାଳୁ ଉଠ କେତେଟାରେ?
ହାଲୋ।
ମୁଁ କଇଲି ସକାଳୁ କେତେବେଲେ ଉଠ?
ମୁଁ ସାତଟା।
ସାତଟା ତୋ ବେଗେ ନଦ ଭାଙ୍ଗି ଯାଉଚି ଆଉ।
ହୁଁ ତମର?
ମୁଁ ଉଠିଲା କୁ ଦଶଟା ହେଇଯାଉଚି।
ହଉ ରଖିଦଉଚି ତାହେଲେ, ରଖିଦଉଚି ତାହେଲେ।
ହଁ ହଉ ରଖୁଚି।